ହ ହଁ ସାଙ୍ଗ କଣ କରୁଚୁ। ଏଇ ବସିଛି ଭୋଜିଆଡ଼େ ହେଇଥିଲା ତୁମେ ଆସିଥିଲ ତମେ ପଳେଇଲନି ଘରକୁ?
ଏ ନା ଯାଇନି ଅପେକ୍ଷା କରିଛି ଭାଇ ଆସିବ।
ଆଜି କଣ କଣ କଲ ତମ ଭୋଜି ରେ ସେଠି?
ଭୋଜି ହେଲା ସାଙ୍ଗସାଥି ସବୁ ଆସିଲେ ଫୋଟ ଫଟ ପଟ ଉଠେଇଲୁ ଆଜି ମ୍ୟାଡମ ଙ୍କ ଫୋନ ରେ ବି ଫଟୋ ଉଠେଇଲୁ, ଏଇୟା ଆଉ କଣ?
ତୁ କହ ବହୁତ୍ ମସ୍ତ କହନା ଆଉ ଏତେ ଫ ଫଟୋ ସବୁ ଉଠେଇଲୁ ବଢିଆ ବଢିଆ ସବୁ ଫଟୋ ଉଠେଇଛି ମୋର କୋଉଟା ଭଲ ଆସିନି ମତେ ମତେ ବେଶୀ ଫଟୋ ଉଠେଇଲେ ମୋର କୋଉଟା ଭଲ ଆସୁନି ମୁଁ କଣ କରିବି କେଜାଣି,
ଗୋଟେ କାମ କର ଇନଷ୍ଟାଗ୍ରାମ ରେ ଯାଇି ଫିଲ୍ଟର ପକେଇଦିଅ ସବୁ ଭଲ ହେଇଯିବ।
ହଉ ହଉ ଦେଖିବା ସେଇ ଭଳିଆ କରିବା ଆଉ।
ହଁ।
ଆଉ କଣ ଖାଇଥିଲ ଭୋଜିରେ କଣ ହେଇଥିଲା ତମର?
ଭାତ, ଡାଲି, ପାଓଭାଜି, ଆଉ ଛତୁ ପନିର୍, ଆଉ କଣ ସାଲାଡ଼, ପାମ୍ପଡ଼ ଏୟା ଆଉ।
ଓହୋ‌। ହ ଆମର ଏଠି ଭୋଜିରେ ହେଇଥିଲା ବିରିୟାନୀ, ସାଲାଡ, ପାମ୍ପଡ଼ ଚିକେନ, ମଟନ ଆମର ଏଇ ସବୁ ହେଇଥିଲା।
ଓହୋ ଆମର ଭେଜ ତମର ନନ ଭେଜ।
ହଁ ତମେ ଆସିଥିଲେ ବି ଭଲ ହେଇଥାନ୍ତା।
ହଁ ହଁ ଏଠି ଥିଲା ନା ଭୋଜି ତ ସେଠିକି କେମିତି ଯାଇଥାନ୍ତି?
ହଁ ସେଇ ବି କଥା ଠିକ୍ ଆଉ କୋଉ ଦିନ କର ଆମେ ସବୁ ସାଙ୍ଗସାଥି ମିଶିକି ଗୋଟେ ଖାଇବା ଆଉ କୋଉ ଦିନ କର।
ହଁ ଆଉ ପ୍ଲସ୍ ଥ୍ରୀ ସରିଲାଣି?
ହଁ ସରିଲାନି ତ
ହୁଁ ହୁଁ।
ଗୋଟେ ଦୋକା ଆମ ଏପଟେ ଗୋଟେ ଦୋକାନ ରେ କପଡା ଦୋକାନ ରେ ଗୋଟେ ସେଲ ନାଗିଚି ଚାଲୁନ ଯିବା। ଚାଲ ଡ୍ରେସ୍ ଆଣିବା।
କୋଉଠି?
ଆମ ଏପଟେ ଆମ ଗାଁ ପଟେ।
ଓହୋ ତାହଲେ ଯିବା ଗୋଟେ କୋଉ ଦିନ ରଜ ଅଫର ଅଛି।
ହୁଁ ଚାଲ ଯିବା ବୁଲିକି ଆସିବା ଟ୍ରେସ୍ ତମେ କୁହତ ମୋ ବୋଧେ ପଇସା ପତ୍ର ନାହିଁ ତମେ ଗୋଟେ ଖଣ୍ଡେକୁ କିଣିକି ଦେଉନା।
ହଁ ଦବା ମୁଁ ଖାଲି ଚାକିରି ଟେ ଗୋଟେ କରି ଯାଏ। ଯୋଉ ସପିଙ୍ଗସ୍‌ ବହୁତ ସାରା ସପିଙ୍ଗ କରେଇମି ତମକୁ।
ଯାହା ହଉ ତମେ ଏତିକି ପଚାରିଲ ଧନ୍ୟ ହେଲା ମୋ ଜୀବନ।
ହିଁ ହିଁ ଧନ୍ୟ ହେଇଗଲ ତମେ ଏକାଥିରକେ।
ଆଉ କେତେ ବଡ଼ କଥା ତମେ କହିଦେଲ କହିଲ।
ବାପରେ।
ସାଙ୍ଗ ଯାହା ପଚାରୁଛନ୍ତି ଯାହା ହଉ। ଆଉ କୁଆଡେ କଣ ଠି ଯିବାର ବୁଲିବାର ପ୍ଲାନିଂ ନାହାନ୍ତି?
ହଁ ପ୍ଲାନିଙ୍ଗ ସେମିତି କିଛି ନାହିଁ ହେଲେ ଦେଖାଯାଉ ପୁରୀ ଯିବା ଯଦି ଯଦି ହବ ଯଦି ଯିବା
ହଉ ଚାଲୁନା ଯିବା ବୁଲି ମୋ ମୋତେ ବି ଡାକ ମୁଁ ବି ଯିବି।
ହୁଁ ହୁଁ ହୁଁ ହୁଁ ହୁ ଡାକିବାରେ କଣ ଅଛି ଆସିବ ଘରେ ରହିବ ଝିଅ ହେଇକି ଯିବ।
ଆଉ କଣ ଖାଇ ଇଏ କରିଥିଲ।
ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ଅଛନ୍ତି ଘରେ କିନ୍ତୁ ମୁଁ ଆସି ଇଆଡେ ଟିକେ ଭୋଜିଥିଲା ନା ଇଆଡେ ଆସିଛି।
ହୁଁ ହୁଁ ମାମା ଘରିଆ କଣ କରୁଛନ୍ତି?
ମାମା ଏ ଘରେ କଣ କରିଥିବେ ଆଉ ମୋତେ କଣ କିଛି କଲ୍ ଫଲ୍ କିଛି କରିନି।
ହୁଁ ଆଚ୍ଛା ଆଚ୍ଛା ଭୋଜିରେ ଅଛ ଯାଇନ ଏପର୍ଯ୍ଯନ୍ତ।
ନା ଯାଇନି ଯିବା ଆଉ।
ହୁଁ ହୁଁ ଆଉ ସାଙ୍ଗମାନେ ସବୁ ସମସ୍ତେ ଆସିଥିଲେ?
ହଁ ସବୁ ସାଙ୍ଗ ମାନେ ଆସିଥିଲେ।
ହଉ ପୁରୁଣା ସାଙ୍ଗ ନା ନୂଆ ସାଙ୍ଗ?
ନୂଆ ନୂଆ ସାଙ୍ଗ ସବୁ ଆସିଲେ ପୁରୁଣା ସାଙ୍ଗ କେହି ଆସିନଥିଲେ।
ଆଚ୍ଛା।
ଆଉ କଣ କୁହ?
ହଉ ହଁ ତମ ବାଜେ ସବୁ ବିଭିନ୍ନ ପ୍ରକାର ଫୁଲ ଅଛି ନା ଖାଲି
ହଁ ଘରେ ସବୁ ନୂଆ ନୂଆ ପ୍ରକାରର ସବୁ ନଗେଇଛି ଫୁଲ ଗଛ। ଏବେ ଖରା ପଡୁଛି ସବୁ ଫୁଲ ଗଛ ଝାଉଁଳି ଗଲାଣି।
ହୁଁ ପାଣି ପାଉ ନଥିବେ ନା
ହୁଁ ଏ ବର୍ଷା ବି ହଉନି ଯେ ଖାଲି ବର୍ଷା ଆସୁଛି ଖାଲି ପଲଉଛି ଆସୁଛି ପଳଉଛି ମାନେ ବର୍ଷା ଠିକ୍ ରେ ବି ହଉନି ଗରମ ଯାହା ହଉଛି ଲୋ ଭଉଣୀ କୁହନା।
ଆଉ ତମର କିଏ ସାନ ଭଉଣୀ ଭାଇ ଅଛନ୍ତି?
ଆଉ କୁଆଡେ ଯବ ଆଉ କୁହ କିଛି?
ତମ ରଜ ପ୍ଲାନ୍ କଣ?
ହଁ ପ୍ଲାନ୍ ଦେଖିଆ କଣ କରିଆ ଯିବା ବୁଲିବା ପାଇଁ।
ହଁ ଆଚ୍ଛା।
ହୁଁ ଆଉ କଣ କିଛି କଣ ଦେଖୁଛ ଫୋନରେ କଣ ସବୁ ଦେଖୁଛ?
କଣ ଫୋନରେ ଦେଖିବୁ କଣ ଖେଳିବୁ ୟୁଟ୍ୟୁବ ଯିବୁ ଇନଷ୍ଟା ଯିବୁ ଏଇଆ ଆଉ କଣ।
ହୁଁ ମୁଁ ବି ସବୁ ସେ ଡ୍ରାମା ସବୁ ସିନେମା ସବୁ ଦେଖୁଛି ଫିଲ୍ମ ଫିଲ୍ମ ସବୁ ଦେଖୁଛି।
ହୁଁ ଇନଷ୍ଟାଗ୍ରାମ୍
ମୁ ଜାଣିଛୁ ନା ମୁ ସ୍କୁଟି ଚଲେଇବା ଶିଖିଯାଇଛି।
ଆରେ ବା ସବୁ ପୁରା କମ୍ପ୍ଲିଟ ସିକି ଯାଇଚ।
ହଁ ମୁଁ ୟାଡେ ସଡେ ନେଇକି ବୁଲେ ଆଉ।
ସ୍କୁଟିରେ କ୍ଲଥ ନଚରିଆ ଅଛି ନା।
କି କ୍ଲଜ୍ ତମେ ତ ମୋତେ ବୋକା ଭାବିଚ।
ଆରେ କ୍ଲଜ୍ ତ ଥାଏ ନା।
ହଁ ଭିଡିଓରେ ସବୁ ଦେଖିକି ତମେ ସବୁ ଶିଖିଯାଇଛ। ମତେ ପଚାରୁଛ କେମିତି ହଁ କ୍ଲସ ଥାଏ ଚାପିକି ଚାବିଟାକୁ ଅନ୍ କରିବ ହେଲା। ଫାଷ୍ଟ ଅନ୍ କରିବ ଚାବି ତାପରେ ସେ କ୍ଲଜ ଟାକୁ ଧରିକି ତାପରେ ଷ୍ଟାର୍ଟ ଭଜନ ଟା ଦାବିବ ତାପରେ ଷ୍ଟାର୍ଟ ହବ। ତାପରେ ଧୀରେ ଧୀରେ କରି ସେ କ୍ଲଜ ମାନେ ଛଡିକେ ତାଙ୍କୁ ଧୀରେ ଧୀରେ ଧୀରେ ମୋଡିବ ତାପରେ ଆଗକୁ ଯିବ ଗାଡି। ଆଉ କଣ କୁହ? ଆ ତ ମୁ ସେ ଫୋନ୍ ଟା ତମେ କାଟି ଦଉନା। ଆଉ ଜାଣିଛ ନା ମୁଁ ଏଇଭଳିଆ ସ୍କୁଟି ଚଲେଇବା ଶିଖିଥିଲି ଇଏ କରିଥିଲି ତାପରେ ମୁଁ ଥରେ ଦିଥର ଚଲେଇବା ଶିଖିଲି। ତାପରେ ଧିରେ ଧିରେ କରିକି ଭଲକିନା ଶିଖିଲି। ଆଉ ଏକା ଥର ମୁଁ ବହୁତ ଥର ପଡ଼ିଛି। ବହୁତ ଥର ପଡ଼ିଲିଣି ଗାଡ଼ି ଚଲେଇବାବେଳେ।
ହଁ ଆଉ ବାଇକ ମାଇକ ଶିଖିଛ।
ବାଇକ ଚଲେଇବା ଶିଖିଥିଲି ଯେ, ମାନେ ଚଲେଇଲା ଚଲେଇ ପାରିଲିନି। ନ ମାଇଲା ସେଟା କେତେ ଭାରି ଲେ ଅଭ୍ୟାସ ନାଇଁ।
ଓହୋ ହଁ ଆସ୍ତେ ଆସ୍ତେ ବାଇକ ବାଇକରେ ଫୋର ହିଲର
ହୁଁ ତମେ ଶିଖିଲଣି କଁ?
ହଁ ମୁଁ ସ୍କୁଟି ପୁରା କ୍ଲିୟରଲି ଶିଖିଚି ବାଇକ୍ ଥଡ଼ା ଥଡ଼ା ଶିଖିଚି।
ହୁଁ ଯାହଉ ଆମ ଘରକୁ ଏବେ ଆସନ ବୁଲିକି ଯିବ?
ହଁ ହଁ ମୁଁ ତମ ଘରେ ଦେଖିନିନା।
ତମେ ଆସିଲେ ମତେ କଲ୍ କରିବ ମୁଁ ନେଇ ଆସିବି ତମକୁ ସେଠି ଯାଇକି।
ହଁ ଆଉ ସ୍କୁଟିଟା ଗୋଟେ ପର୍ସନାଲାଗି ନିଜର ହେଇଯାଉ ତାପରେ ଯିବି ଆଉ।
ହଉ କିଣିଦଉନ ଗୋଟେ?
ପେସା ପେସା ଚାଇଁଏ।
ପଇସା କ ତମ କତି ଏତେ ନାହିଁ କାହିଁ ଏମିତି କହୁଚ ତମ କତିରେ ଯେତେ ଅଛି ଆଉକାହା କତିରେ ନାହିଁ।
କି ବାପରେ ଏମିତି କହୁଚ ଯେମିତି ମୁଁ ଅମ୍ବାନୀ ନାତୁଣୀ।
ଆଉ ଥିବ ଯଦି ଆମେ ଆମେ କେମିତି ଜାଣିଲୁ।
ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ଆଗକୁ କଣ ପ୍ଲାନିଂ ଅଛି ତମର?
ନା ଆଗକୁ କଣ ପ୍ଲାନ ଲାଇଫ୍ ତ ସ୍ପଏଲ ହେଇକି ଗଲାଣି ଗଲାଣି ଯାଉଚି ଆଉ।
ଆଚ୍ଛା ଇଂରାଜୀ। ଆଉ ତମେ କଣ କ ଫୁଲ ତୁମକୁ ଭଲ ଲାଗେ ବେଶୀ?
ଆଜ୍ଞା।
କୋଉ କୋଉ କୋଉ ଫୁଲ ତମକୁ ଦେଖିବାକୁ ଭଲ ଲାଗେ?
ଏ କାଜୁଆଲି ଏଇଠି ପାଖାପାଖି କହିଲେ ଟଗର ବେଶୀ ଭଲ ଲାଗେ ଏଇଠି ପାଖରେ ବହୁତ୍ ବହୁତ୍ ସୁନ୍ଦର ସୁନ୍ଦର ଫୁଲ ଅଛି ସେଗୁଡ଼ାକବି ବହୁତ୍ ଭଲ ଲାଗେ।
ଓହୋ ଗୋଲାପ ଫୁଲ।
ରୋଜ୍ ଏତେ ମତେ ଭଲ ଲାଗେନି ସିରିସଲି ରୋଜ୍ ମତେ ଏତେ ଭଲ ଲାଗେନି।
କାଇଁ ମୋ?
ନା ମତେ ଭଲ ଲାଗେନା ଗୋଟେ କଣ ପାଇଁ କଣ ମତେ କେମିତି ଭଲ ଲାଗେନା ରୋଜ୍।
ହୁଁ।
ଏଇଠି ଗୋଟେ ଧଳା ଫୁଲଟେ ଅଛି ସେଇ ଫୁଲଟା ବହୁତ୍ ସୁନ୍ଦର ଦେଖା ଯାଉଚି।
ହଁ ହଁ। ଏ ରଙ୍ଗ ଗୋଟେ ଧଳା ଦେଖାଉଚି ସମସ୍ତଙ୍କୁ ସବୁ ପ୍ରକାରର ସବୁ ଜିନିଷ ଭଲ ଲାଗେନି ତମକୁ ସେଟା ଭଲ ଲାଗେ ତମକୁ କାହାକୁ ସେଟା ଭଲ ଲାଗେ ସବୁ ମଣିଷଙ୍କ ମନ ପସନ୍ଦ ଅଲଗା ଅଲଗା।
ହଁ। ଆଉ?
ଆଉ ତମେ କୁହ।
ହଁ ଆଉ ଅଳ୍ପ ସମୟ ସରିଗଲେ ସରିଗଲା ଆଉ।
ହୁଁ ଭଲ ଲାଗୁନି କିଛି ଆଉ। ଭଲ ଲାଗୁନି ଦେହଟାବି ମୋତେ ଭଲ ଲାଗୁନି ଜମା ମୋଟେ କାଇଁ।
ଆଜି ପାଗଟା ପୁରାନା ରଜ ରଜ ପାଗ ହେଇଚି ଖାସ୍ ରଜରେବି ଏମିତି ପାଗ ପୋଟେ ହୁଅନ୍ତା।
ହୁଁ।
ଦେଖିବ ରଜରେ ଏଥର ପୁରା ଖରା ନହେଲେ ବର୍ଷା ବହୁତ୍ ଜୋରେ ହବ।
ହୁଁ ହଉ ହଉ ହଉ। ହେଲେତ ଭଲ ତମେ ବୁଲିବା ଭଲ ମୁ ମୁଁ ଏବେ ଥଣ୍ଡା ଗୋଟେ ପିଇଥିଲି। ମୁଁ ହଜମ କଲାଣି ଖାଇବା ଖାଇଥିଲି ଯାହା ହଜମ କଲାଣି।
ସ୍ପ୍ରାଇଟ ପିଇଥିଲ ବୋଧେ?
ହଁ ହଁ।
ହୁଁ ସେଇଥିପାଇଁ ଆଉ।
ହୁଁ ତମେ କଣ ଖାଇକି ମିଠା କଣ? ଆଉ ତମେ କଣ ଖାଇଥିଲ କଣ ପିଇଥିଲ?
ମୁଁ ତ ଥଣ୍ଡା ମଣ୍ଡା କିଛି ପିଏ ହିଁ ନାହିଁ।
କଣ ପାଇଁ?
ମତେ ଥଣ୍ଡା ପସନ୍ଦ ହିଁ ନୁହଁ। ଭଲ ଲାଗେ ନା ମତେ ଥଣ୍ଡା ମଣ୍ଡା କିଛି, ଓନ୍ଲି ଲିଚି ଟିକେ ପିଏ। ସେଇଟା ବାସ୍ ଆଉ ଥଣ୍ଡା ମଣ୍ଡା ମତେ ପସନ୍ଦ ନୁହଁ।
ମୁଁ ପିଏନା ମତେ ଲିଚି ଭଲ ଲାଗେନା।
ହୁଁ ହୁଁ ହୁଁ ମତେ ଲିଚି ଖାଇବାକୁ ବହୁତ ଭଲ ଲାଗେ। ପିଇବାକୁ ବି ବହୁତ ଭଲ ଲାଗେ।
ହୁଁ ହୁଁ ହୁଁଁ ଭଲ। ମୋ ଗୋଡ଼ ହାତ ବି ଚାଲୁନି କେତେ କମଜୋରି ହେଇଯାଇଛି ମୁଁ।
ହଉ ଏପଟେ ମାମା ଡାକିଲେଣି ମୁଁ ରଖୁଛି ଆଁ?
ହଉ ହଉ।
ହ